ହଁ। କଣ ଆଜ୍ଞା ଖାଉଚ?
ମୁଁ ଏଇନା ଖାଇବି ସାରୁକୁ ବଡି ଆଉ ନ ଖା। ସେମାନେ ଖାଇଲେ ଆଳୁକୁ ମିକ୍ସସର।
ହୁଁ।
ଓହୋ ତମ
ହଁ ସାର୍ ଅଛନ୍ତି ବୋଧେ ନାଇଁ?
ନା ନା ନା ନା ନାହାନ୍ତି କାମ କାମୁକୁ ଯାଇଚନ୍ତି।
ହଉ କା ଗୋଟେ କଲେ ତ କଣ
ନା ନା ଏଇ ପୁଅଟା କୁ କହିଥିବି ବଡଟାକୁ।
ଅହ। ବଡ଼ ର
ତମର ରୋଷେଇ କେତବଳେ ସରିବ?
ରୋଷେଇ ଧନ ଖାଲି ରାଇ ବସେଇଚି ଶଇଲା ବା ରୋଷେଇ, ଖାଲି ରାଇ ଟା ବସେଇଚି।
ସେ ନୋକେ ଯଉମ, ମୁଁ କାଟିଦେଲି ଭେଣ୍ଡି ଆଳୁ କିନ୍ତୁ ମୁଁ କହିଲି ସାଡେ ଏଗାରଟା ହେଲାଣି ମୁଁ ଖାଇ ଖାଇସାରେ ତାପରେ ଯାଇକି କରିବି।
ଓହୋ, ପଖାଳ ଖାଇବ ନାଇଁ?
ହଁ ମୁଁ ସବୁବେଳେ ପଖାଳ।
ଦିନ ରାତି ଚବିଶି ଘଣ୍ଟା।
ଖାଲି ବେଳାଟା ଗରମ ବେଳାଟା ପଖାଳ ଖାଇହବନି ତଳୁକୁ। ବେଳାରେ ଯଦି ପଖାଳ ଖାଇଲି ଗ୍ୟାସ୍ ବାହାରିଯିବ ଆଉ କଣ କହିଲ ଖାଲି ମାନେ ହଜମ ନହେଲା ଭଳିଆ ହବ।
ଓହ, ରାତି ଯୋଉ ଦି ହରେ ପୁଣି କଣ ଖାଇବ ତତଲା ଖାଇବ?
ହଁ ଗରମ ଭାତ।
ହଁ ଖାଲି ଭାତ ଖାଉଥା।
ମାଛ ଖାଇ ଖାଇ ଖାଲି ମୋଟା ହେଉଥିବେ।
ହୁଁ ହୁଁ।
ତମେ ଭାତ ନ ଖାଇ କାଇଁ ମୋଟା ହଉଚ?
ଆଉ ମୋ ଧନ ଦେହ ଫୁଲି ଯାଉଚି ଲ ଏସନ ଫୁଲିଆ ଆଉ ଥାଇରଡ ହରିକା ଚେକ୍ କି କାଇଁ ନଥିଲା। ଦେଖିଆ ଆଉ ଥରେ ଚେକ୍ କରିବି ଭାବୁଚି। କଣ ପାଇଁ ଦେହ ଫୁଲି ଯାଉଚି ତାହାନେ ମୁଁ ତ ପଛେ ଗୋଟେ ଟାଇମ୍ ଭାତ ଖାଏ, ରାତିରେ ରୁଟି ଖାଏ। କଣ ପାଇଁ ଫୁଲି ଯାଉଚୁ କେଜାଣି।
ହଁ ଯେ ସେଇଟା କହୁଛି ପରା ତମେ ଖୁଲୁଛ କେମିତି ତାହେଲେ ମୁଁ ଖାଇକି ମୁଁ କାଳେ ତମେ କେତେ ଅଛ କହିଲ ନା।
ମୁଁ ବା ସତରୀ ପରେ ହେଇଗଲାଣି।
ମୁଁ ଥିଲି ପଶଠୀ ସ ପୁଅ ତୁ କେତେ ଥିଲେ ଆର ଥର?
ହୁଁ।
ପଞ୍ଚସ୍ତରୀ ତା କଣଥିଲି ଏଥର ଅଛି ଆଜି ଯାଇଥିଲି ଯେ ଆଜି ଯାଇଥିଲି ଓଜନ ହେଇଥିଲା ବାସ୍ତରୀ
ହଁ।
ହଁ।
ଯା ହଉ।
କମ୍ ଅଛି ଆଉ ଟିକେ ଅଶୀ ତାଥର ଅଶୀ ହେଇଥିଲି କମି ଯାଇଛି। ଦେଖୁନ ଯୋଉ ଗୋଟେ ଭିଡିଓ ମୁଁ ବନେଇଚି ମୋର କେତେ ମୋଟା ଦେଖା ହଉଥିଲି ସେତେବେଳେ ଅଶୀ ପୁରା ହେଇଥିଲି।
ଏବେକା ନା କଣ?
ଏବେ ବୋଲେ ହେଇଗଲାଣି ମାସେ ହବ ପୁଣି କମେଇଦେଲି।
ହେ ଧନ ଡିଅର୍ ତମ ସାଙ୍ଗେ କଥା ହଉଛି?
ନା ନା ଖାଲି ନା ନା ସେ ଗୋଟେ ଅଛନ୍ତି ଗୋଟେ ଇଏରେ ଯେ ସେଟା ସ ସପଟିଙ୍ଗ ଯଉ ସେଇଟାରେ ମୋତେ କମଟେ ଦିଅନ୍ତି ଯେ ମୁଁ ଦେଇଦି ଦେଇଦିଏ ଆଉ।
ମୁଁ ସେ ତମ କମେଣ୍ଟ ଦେଖିଲି ତ ମୁଁ କହିଲି ଦିଅର ମାନେ କଥା ହଉଛ ନା କଣ?
ନା ନା ସେ ମୋର ମୋଥିରେ ଦେଇଦ ତ ମୁଁ ତାଥରେ ଦେଇଦି ଆଉ।
ଓହୋ।
ଚାର୍ଲିସ୍ ଗୋଟେ ସେୟାର କରଥିବ, ହିଁ।
ମତେ ତ ସେୟାର କିଛି କରେନି ମୁଁ ସେ ମିସ୍ ଚାଲି ଯୋଉଟା ଆଇଡି କି ଗଲେ ତା ଭିଡିଓ ଟା ଦେଖିଲେ କମେଣ୍ଟ କର
ଉ ହୁଁ ଆଉ।
ମେସେଜ କରୁନି।
ନା ନା ମେସେଜ ଫେସେ ସେ ମତେ ମେସେଜ କରିଥିଲେ ଗୋଟେ ଇଏରେ ରହିବା ପାଇଁ ହେଲା ମୋ ମନା କରୁଥିଲୁ ଏତିକିଟ।
ହଁ ତା ନା ହେଲା ସିନା ଅରୁ କିନ୍ତୁ କାମ ଭଲ କିନ୍ତୁ ତାର ନାଇଁ। ଭାରି ଖଳନାୟକ ଟା ଧନ ବାହାରିଲା ନାଇଁ।
କାମ
ଆଁ।
ଆ କ କଣ କହିଲ ଧନ?
ମୁଁ କହିଲି ମାନେ ଆମେ ତାକୁ ଭାବୁଥିଲୁ କିନ୍ତୁ ଶାନ୍ତ ଶିଷ୍ଟ ସାଧା ପିଲା ଟା ଭଲ ପିଲା ଟା କିନ୍ତୁ ଭାରି ଖଳନାୟକ ଟା।
କିଏ ଜାଣିଛି।
ସେୟା ନୁହ ଆଉ କଣ? ହୁଁ, ହୁଁ।
ମା ଲୋ ମା।
ଆଚ୍ଛା। କହିବ ହଁ ମୁଁ କହିଲି ବଳର କୋଉ
ବାବୁ କଣ ଖାଇବ?
ତାର ଷଷ୍ଠ ହେଲା।
ଓହୋ ଏ ଏ ମାର୍କ କେତେ ରଖିଚି ପୁଣି?
ମାର୍କ ରଖିଚି ଚାରଶହ କେତେ ଲବେ।
ହଁ ଭଲ ମାର୍କ ରଖୁଚି ଆଉ।
ଇଲୋ ବାବୁ କଁ ଖାଇବ କଣ?
କଁ ଖାଇବ ତାର ଭାତ ଦଉନି ତାକୁ ଡକ୍ଟର ବନ୍ଦ କରିଥିଲେ ମୁଁ କଇଁଲି ଆଉ ଟିକେ ଭଲସେ ଦେହ ଟିକେ ଭଲ ହେଇଯାଉ ତାକୁ ଭାତ ଦେବି ଯାହା ସିଝା ସିଝି ଯାହା ଖାଉଚି। ମାନେ ବଘରା ହଉଚି ଭଣ୍ଡା ଦଉଚି। କଣ ଟିକେ କରୁଚି ଆଉ।
ଭାତ ବ ଭାତବୁତେ କଣ ଏମିତି ଦଉଚହେମିତି ଖାଉଚିନା ମାନେ ଚକୁଡା ଚକୁଡି କରିକି ଦଉଚ ପୁରା।
ନା ହଁ ହଁ ସେମିତି ଖାଉନି। ସେମିତି ଖାଉନିବା। ସେମିତି ଖାଉନି କଁ ପାଇଁ କେଜାଣି ଥରେତ ଦେଇଥିଲି ମୋ ବଡ଼ ନଣନ୍ଦ କଇଁଲା କଇଁଲା ତାକୁ ଟିକେ ଭାତ ଟିକେ ମାନେ ଯୋଉ ଚାଇଁ ପଖାଳ ଟାଇପର ଚାଇଁ ପଖାଳ ଟାଇପର କରିକି ଆଉ ତାକୁ ଦେଲିଯେ ଜମା ଖାଇଲାନି ଖାଲି ଅଇଉଠେ ହେ
ତାକୁ ଅଭ୍ୟାସ କର?
କୋରୁଚି ତାର ଦେଖୁନୁ
ତମର ତାହେଲେ ମାନେ ଭାତଟା ଯୋଉ କରୁଚ ପୁଣି ଚକୁଡିକି ପୁରା ଚେ ଚିକଣ କରିକି ଖାଇବାକୁ ଦଉଚ ତାହେଲେ ନା?
ହଁ ହଁ ହଁ।
ନା ଆମ ଝିଅବି ସେମିତି ତାଙ୍କ ରୁଟି ହେଲେତ ରୁଟି କ୍ଷୀର ଗ୍ରାଇଣ୍ଡିଙ୍ଗ କରିଦେବେ ଖୋଇଦେବେ ପେଇଦେବେ
ନା ମୁଁ କେବେ ଚ କଟିକି ଦିଏ ରୁଟି କ୍ଷୀର ଚକୁଟିକି ଦିଏ। ଗ୍ରାାଇଡିଂ କରେନି।
ଏଇ ଯୋଉ ଆମ ପୁଅ ପୁଅନା ଏବେବି ସହ ତାକୁ ଭାତ ଆଳୁ ସିଝା ଦେଇଦଉଚି ମିଶ୍ଚର ଦେଇଚି ତାର ନିଜେ ବସିକି ଖାଉଚୀ।
ହଁ ଭଲ।
ମାନେ ବ ଗରମ୍ ଭାତ କାକୁଡ଼ି ଫାକୁଡ଼ି ସବୁ ମାନେ କିଛି କହୁଚି ପୁରା ମାନେ କୋଉ ଦିନ୍ଷଟା ଏମ୍ତିସେ ତାର ଚୋବେଇକି ସବୁ ଦିନ୍ଷ ଖାଇବା ଦାନ୍ତରେ ଚୋବେଇକି ଖାଇଲେ ସିନା ଦେହରେ ହେବ ଆଉ ତମେ ସବୁ ଚକୁଡ଼ି ଫକୁଡ଼ି ଦଉଚ ସେଖାଲି ମାନେ କଁ ଢୋକିଦେଲା ତ ଉଁ ମାନେ ତାଦେହରେ କଁ ଲାଗିଲା ସେତ ଝାଡ଼ାପଟେ ବାହାରିଗଲା।
ଆରେ ଇଏବା ଯୋଉଁ ଅମ କାକୁଡ଼ି ଫାକୁଡ଼ି କଣ ଏଉରା କାକୁଡ଼ି ଧରି ଖାଲି ଖେଳିବ କିନ୍ତୁ ଖାଇବନିନା କିଛି ନାଇଁ ଚବଉନୁନା କିଛି ନାଇଁ।
ଆଉ ୟାର କମ୍ ଇଏ ଅଛି ଆସେତ ଖାଉଁନେଇ ଆଉ କଁ କରିବି ତାକୁ ଆଉ ତଥାପି କ କେତେଟା ଅଭ୍ୟାସ ବି ଛାଡ଼ିଲାଣି ଗୋଡ଼ରେ ବସିକି ହଗୁଥିଲା ଆଉ ଗୋଡ଼ରେ ବସି ହଗନ୍ତି ସେମ୍ତି ବସେଇଦେଲେ ବସୁଚୀ।
ନା ଆମର ଇଏ ଲାଟିନି।
ହଁ ଲାଟନିକିତ ନେଇ ନେଇ ମୁଁ କହିଲି ଆଗ ବାହାରେ ଟିକେ ଅଭ୍ୟାସ ହେଇଯାଉ ତାପରେ ଲା ଟିନିକି ନେବି ହଁ
ଯୋଉ କଣ କହିଲ ସିଙ୍ଗଡା ଏରା କିଛି ଖାଉନି?
ଉଁ ବ ନାଇଁ ଧନ ବରା ଟିକେ ଚାଖିବ ତାପରେ ସଇଲା ତାର।
ହଁ।
ହଁ ସିଙ୍ଗେଡ଼ା ନାହିଁ ଆଉ ପିଠା ପିଠା ଏଗୁରା କିଛି ନାହିଁ।
ଇଏ ମା ମୋ ପୁଅର ପିଠା ପସନ୍ଦ ପିଠା ସେ ମାନେ ପିଠା ତା ପାଇଁ ଅଧିକାଂଶ କରୁଚି ଚକୁଳି ଅଟା ଚକୁଳି ହଉ ବିରିଚ ବିରି ପିଠା ହଉ ତାପରେ ଆ ଗୁପଚୁପୁ ନା ଗଲା ମାନେ ସେ ସେଠି ସା ମାନେ ଯାହାହେଲେ କୋଡିଏ ଟଙ୍କାରେ ଖାଇବ।
ହେଁ ଇଏ ଗୁପ୍ ଚୁପ୍ ଆଣିବ ହଁ ତାକୁ ସେ ଯୋଉ ଗୁପଚୁପ ବାଲାଟୁ ଗୁପଚୁପ ଆଣିବ। ଦିଟା ଦିଟା ଆଣିଥିବ ଗୋଟା ଆଣିଥିବ ଆଉ ସେ ଗୁପ୍ ଚୁପ୍ ବାଲା ବି ସେଏନ୍ତି ତାକୁ ଦେଇଦବ। ସେ ଗୁପଚୁପ୍ ଆଣିଥିବ ସେ ଗୁପଚୁପୁ ପାଣି ଶୋଷାଡି ଦବ ଗଲା ତାକୁ ଫୋପାଡି ଦବ।
ହଁ ପରା ଇଏମାନେ ଗୁପ୍ ଚୁପ୍ କହୁଚି କୋଡିଏ ଟଙ୍କା ତିରିଶ ଟଙ୍କା ଖାଇଦଉଚି। ସିଙ୍ଗଡା ବରା ତ ତା ସେଓଟ ଅଜା ବରା ତାକୁ ନା ଆଣି ଦିଅ ଅ ତିରିଶ୍ ଟଙ୍କାରେ ବି ଖାଇବନି। ଦହିବରା ତାର ଫେବ୍ରେଟ୍ ହୋଉଚି ଦହିବରା।
ହଁ।
ପୁରା କହୁଚି ବଡ ମଣିଷ ଭଳିଆ ସେ ଖାଇବା ଖାଉଚି କିଛି ତାର ମାନେ କ କଂପ୍ଲେନ୍ କୋଉଥିରେ ଧନ କହୁଚି ନା ନା ମାନେ ଛୁଆରୁ ଏକ ବସିବା ନା ଲାଟିନ୍ କରିବା କିଛି ନାହିଁ ତା'ର। ଆଉ ଏତେ ବୁଦ୍ଧି ଦେଇଚନ୍ତି ଯାଇଥିଲା ନା ଅଙ୍ଗନାବାଡ଼ି ହେଠି କହୁଚି ମାନେ ହେଠି ପୁରା କହୁଚି ଏଇରା ଖେଳଣା ଏଇଟା ଏମିତି ଏଇଟା ଏମିତି ମାନେ ସେମାନେ ବି ଆଶ୍ଚଯ୍ୟ କରୁଚନ୍ତି ତା ପୁଅ କେତେ ଚାଲାକି?
ତାର ସବୁ ତମେ ତାକୁ ସିକାଅ ସବୁ ଜିନିଷ ଖାଇବା ପାଇଁ ଆସ୍ତେ ଆସ୍ତେ ହେଲା। ତମେ ଖାଇଲା ବେଳେ ତାକୁ ବସେଇବ ଯେ ଖାଇ ଖାଇବ।
ହଁ ଦେଖିବା ଆଜି ଭାତ ଅଲଗା ଅ ଡାଲି ଅଲଗା ଦେଖିବା ଆଣିବା। ଏ ଚୋବୋଉନି ବା ଖାଲି ଢୋକିପକଉଚି।
ତମେ ଛୁଆ ରୁ ସେମିତି ଅଭ୍ୟାସ କରେଇଚ ଆଉ।
ଆରେ ଜିନିଷ ଟା କଣ ସିନା ଚୋବେଇଲେ ହଁ କୋଉଟା କାକୁଡି ଧଇଲା ହଁ ଚୋବେଇଲା। ଗୋଟେ ସେଉ ଟେ ଧଇଲା ହଁ ଚୋବେଇଲା। ଆଉ ଖାଲି କୁର୍କୁରି ସେ ଲେସେ ଏଇଗୁରାକୁ ଟିକେ ଟିକେ ଯାହା ଦାନ୍ତେଇ ଦାନ୍ତେଇ ଖାଇବ।
ମଲା। ଆମର ଲେଜ ଦ ଧନ ଦିନରେ ଯାହା ହେଲେ ଦିଟା ଦିନିଟା ସେ ଖାଉଚି।
ହେ ଇଏ ସିନା କଣ ଇଏ କଲେ ହଁ ତାକୁ ଦଅନ୍ତ। ହଁ ଇଏ ବି ରାଗ ବି ଖାଇପାରୁନି।
ଯଦି ସମସ୍ତ ତ ଟିକେ ଟିକେ କଣ ଖାଉଚ ତା ପାଟି ରେ ତା ପାଟି ତା ପାଟିରେ ଯଦି ଟିକେ ବଜେଇଥାନ୍ତ ନା ସେ ଖାଇଥାନ୍ତା।
ହଁ ତ ଯୋଉଟା କହୁଚ ଠିକ୍ ଆଉ।
ଯା ମାନେ ଆମ ଝିଅ ଯେମିତି ତା ଖାଇବା ଟା ତାକୁ ଖୋଇଦବ। ଶୋଇଦବ ତା ମାନେ ଖାଇବ ସେ ତାକୁ ତା କଥା ବୁଝି ଦେଇକି ତାକୁ ଶୋଇଦବ ଇ କର। ତମେ ସବୁବେଳେ ତ ଯଦି ତାକୁ ଆଭେଲେବୁଲ ରଖିବ ତମ ପାଖରେ ସେ ସବୁ ଜିନିଷ ଶିଖିବ ଜାଣିବ।
ହଁ ହଁ ଇଏ ତ ଆମେ ତ ଖାଇଲା ବେଳକୁ ଲେଟ ସିଏ ସିଏ ଖାଇକି ଶୋଇବାକୁ କାନ୍ଦିବ।
ମୁଁ ଏାଇନା ଦେଖ ଘର ଭିତରେ ଖାଉଚି ସେ ଦି ଜଣଆଙ୍କ ହେଠି ଖାଉଚନ୍ତି ସେ ତାକୁ ଛୋଟିଆ ଟାଟିଆରେ ଦେଇଚି ତୋରାଣି ଭାତ ଗୋଟିଆ ଟାଟିଆରେ ଚକିଆରେ ଦେଇଚି ଆଳୁ ସିଜା ମିଶ୍ଚର ସେ ତାର ନିଜେ ଛଡଉଛି ନିଜେ ଚକୁଡୁଚି ତାର ନିଜେ।
ଯା ହୋଉ।
ତାର କିଛି ମତେ କରିବାକୁ ହିଁ ପଡୁନି।
ଭଲ।
ହଉ ଧନ ରଖୁଚି ତାହାଲେ ଆଁ।
ହଉ ହଉ।
ହୁଁ